କୋଉଠି
ଏଇ ଘ ଦୋକାନୁ ଏଇନା ଆଇଲି ଘରକୁ।
ଓହୋ ଖାଇଲୁନା ଖାଇନୁ?
ହଁ ଖାଇସାଇଲିଣି।
କଣ ଖାଇଲୁ?
ଉ ଭାତ ଚିକେନ୍।
ଓହୋ।
ତମଆଡ଼େ ଏଇନା ଚିକେନ୍ ରେଟ୍ କେତେ କଣ ଅଛି?
ଚିକେନ୍ ଏପଟେ ଦୁଇଶହ।
ଓହୋ ଆମର ଏଠି ଟିକେ କମ୍ ଅଛି ଦେଢଶହ।
ଓହୋ। ଏଇନା କଉଠି?
ଏବେ ଆମ ଗାଁ ପାଖରେ ଗୋଟେ ଦୋକାନଟେ ସେ ବିକୀଚିତ ଦେଢଶହ ଟଙ୍କାରେ।
ଓ ଏଇନା ଦୋକାନରୁ ଆଇଲି ଖାଇକି ଛାତ ଉପରକୁ ପଳିଆସିଚି ବସିଚି ଟିକେ।
ଓହୋ ଆଉ ତମ ଆଡ଼େ ମେଘ ହେଇଥିଲାନା ହେଇନି?
ହଁ ଟିକେ ଟିକେ ହେଇଥିଲା ଝିପି ଝିପି।
ଆଉ ଖରା।
ଖରାତ ସବୁବେଳେ ହଉଚି।
ହୁଁ।
ଆଉ ତମ ଆଡ଼େ ମେଘ ହେଇଥିଲାନା ହେଇନି?
ଆମ ଆଢେ ମେଘ ହେଇନି ବହୁତ୍ ଦିନ ହବ ଖରା ଭୋଉତଯୋରେ ଘରୁ ବାହାରି ହୋଉନି ଏତେ ଯୋରେ ଖରା ହଉଚିଯେ।
ଆଁ।
ରାପିଏଲ୍ କୋ
ଚେନ୍ନାଇ।
ହଁ ହଁ।
ଆଉ ତୋ ଫେବରାଇଟ୍
ଚେନ୍ନାଇ ତ
ଫେବରାଇଟ୍ ପ୍ଲେୟର ନାକଣ?
ଉଁ।
ତୋ ଫେଭରାଇଟି୍ ପ୍ଲେୟାର ନାକଣ ପଚାରୁଚି।
ଓ ଏମିତି ତାହାଲେ।
ଭଲ ଆଉ ଭଲ ଖେଳୁଚି।
ହୁଁ। ଆଉ ତମ ଫେଭରାଇଟି ପ୍ଲେୟର କଣ?
ମୋ ଫେବରେଟ
ହଁ ଆଜି ବି ଆଜି ବି ଖେଳୁଥିଲୁ। ଆଜି ବି କ୍ରିକେଟ ଖେଳୁଥିଲୁ।
ହଁ ଟୁର୍ଣ୍ଣମଣ୍ଟ ମୋନା ରେଡାକୁଚନ୍ତି ନା ଡାକୁନାହାନ୍ତି?
ନା ଆଉ ଡାକୁନାହାନ୍ତି।
ମାନେ ଖରା ହେଉଛିଏନାକେ କିଏ ଆସିବ ଆଉ ଏ ନାକେକି ଆସିବେନି ଏତେଗୁରେ ଖରା।
ଶୀତ ଦିନ ଡାକି ମୁଁ।
ହଁ ହଁ ତମ ପିିଚ୍ ଟା ମୁ ଦେଖିଥିନି। ଭଲ ଭଲହେଇଥିଲା ଦେଖାଯାଉଛି। ଏପଟେ ଏ ଯୋଉ
ହଁ।
କଣ। ପଣସ ପଣସ ହେଇଛିି ନା। ପଣସ?
ହାଲେ। ପଣସ ଆମ ଗଛରେ ହେଇଛି।
ହଉ ରଖିଥିବୁଦେଖିଆ ମତେ କେତେ ଦବୁହେନେ ଖାଇବା।
ହଁ ଆସିଲେ ଖାଇବ। ଆଉ ଏଇନା କୋଉଠି?
ମୁଁ ଏଇ ଛାତ ଉପରେ ଶୋଇଚି।
ଆଁ।
ଉଁ ଗରମ ଲାଗୁଚି ନାଁ ଲାଗୁନେଇ?
ଗରମ ତ ସବୁଠି ହେଉଛି ଆଉ।
ହୁଁ।
ହ ଅ ର ବି।
ଏପଟେ ଗରମ ହଉଛି ଆଉ।
ଓହ। ଆମ ଆଡ଼େ ବି ଜୋରେ ଗରମ ହେଉଚି କେତୋଳେ ମେଘ
ସବୁ ସବୁଆଡ଼େ ଏବେ ଗରମ ହେଉଛି।
ଆଉ ତମର ଆମ୍ବ ଫାମ୍ବ ଫଳୁଚି ନା?
ଏଁ ଆମ୍ବ କରୁଚି।
ହୁଁ।
ନଡ଼ିଆ ନଡ଼ିଆ ହେଇଚି ନା ନଡ଼ିଆ?
ନଡିଆ ହଁ ହେଇଚି।
ଆ ଲେମ୍ବୁ?
ହଁ ଲେମ୍ବୁ ଗୋଟେ ଛୋଟ ଗଛରେ ଆସିଚି ତ।
ଆଉ ରଖିଥୁବୁ ଦିଟା ଦେଖିଆ ମତେ କେତୋଳେ ଗଲେ ଦବୁ ଆଉ।
ହଁ।
ଏଥର ଆଇ ପି ଏଲ ରେ ତାନେ ଆର୍ ସି ବି ଟ୍ରଫିଟା ନେଇଗଲା।
ହଁ ନେଇଗଲା ଆଉ। ନେଇଗଲା ଆର୍ ସି ବି ଆଉ।
ଆର୍ ସି ବି ନେଇଗଲା ଆଉ ଆର୍ ସି ବି ଅଠର ବର୍ଷ ପରେ ଗୋଟେ ଦିଟା ନେଲା ସେଇଥିରେ ଏକା ତାଙ୍କ ମନ ପୁରା ଖୁସି ଆଉ।
ହଁ। ଆଉ ଓଡିଆଇ ଖେଳ ଦେଖିଲନି।
ଉଁ, ଦେଖୁଚି ଯେ ସେଇଭଳିଆ ଟିକେ ଟିକେ କେତବେଳେ କେମିତି ଆଉ।
ଏ ବର୍ଷ ମୋତେ ଖେଳିଳ।
ହୁଁ, ଖେଳିବ ବିରାଟ କୋହିଲି?
ହଉ ନ ନା।
ଓଡିଆଇ କେପ୍ କ୍ୟାପଟେନ୍ କିଏ?
ସୁମନ ଗିଲ୍।
ହଁ ରୋହିତ ଶର୍ମା ତାନେ ଆଉ କୋଉଥିରେ ନାହିଁ?
ନା।
ଭଲ କାଡଦେଲେ ତାକୁ ଆଉ କଣ କରିବା।
ହଁ।
ଭଲ ପ୍ଲେୟର୍ ଟା ଆ ମୋତେ ଭଲ ଲାଗେ ତାକୁ ଦେଖିବା ପାଇଁ।
ହଁ ଭଲ ପ୍ଲେୟାର୍।
ହାର୍ଦ୍ଦିକ ପାଣ୍ଡିଆ ଖେଳିବ ନା?
ହଁ ହଁ ଖେଳିବ।
ଭଲ ଖେଳନ୍ତି ସବୁ ଖେଳନ୍ତି ଭଲ।
ସବୁ ଇଣ୍ଡିଆ ଖେଳ ସବୁ ଭଲ ଖେଳନ୍ତି।
ହଁ ଖେଳନ୍ତି ସେଇ ଭଳିଆ ଆଉ। ଏଥର ସୂରିୟବଂଶୀ ସୁରେ ସୂ- ର-ସୂରିୟବଂଶୀ ତାର ଭଲ ବଲୁ ଭଲ ଖେଳିଥିଲା।
ହଁ।
ଆଉ ତୁ ପା ଭଲ କ୍ରିକେଟ୍ ଖେଳୁ ନା କଣ ମୁଁ ଶୁଣିଥିନି?
ଆଁ,
ତୁ ଭଲ କ୍ରିକେଟ୍ ଖେଳୁ।
ନା ମୋ।
ଆଉ ଖେଳିବା ପାଇଁ ଯାଉଚୁ ନା ଯାଉନୁ?
ନା ମୁଁ ଆଉ ଯାଉନି।
ହଁ ଯିବୁନା ଟିକେ ଖେଳିବା ପାଇଁ ଆଉ ନ ଗନେ କଣ ହବ କି।
ହୁଁ, ଦେଖିଆ କେତେଳେ ଦୋକାନରୁ ଫାଙ୍କା ହେଲେ ଯିମି।
ହଁ ସେମତି ରବବାରିଆ ଦେଖିକି ଦିନେ ଦିନେ ଯିବୁ ଆଉ।
ହଁ। ତୋମେ ଆଉ ଖେଳିବା ଯାଇନ?
ଆଜିି ଗାଧୁଆ ବେଳେ କଣ ଖାଇଥିଲୁ?
ଗାଧୁଆବେଳେ ଚିକେନ୍ ହେଇଥିଲା।
ଭଲ ଆଉ। ଆ, ତୋମ ନଈ ଟେ ପାଣି ଅଛି ନା ନାହିଁ? ନଈରେ ପାଣି ଅଛି ନା ନାଇଁ?
ନା ନଈରେ ଏଇନା ପାଣି ନାହିଁ।
ଶୁଖି ଯାଇଚି ତାହେନେ?
ହଁ।
ଆଗରୁ ବହୁତ ପାଣି ଥିଲା ମୁଁ ଦେଖିଥିନି ଯାଇକି।
ଏ ନଈ ବଢି ଆସିଲେ ପାଣି ହୁଏ।
ଓହୋ, ସେଇଆ ଆଉ ମୁଁ କହିନି
ଆଉ ତୋମ ନଈରେ, ତୋମ ନଈରେ ପାଣି ଅଛି ନା ନାହିଁ?
ହଁ ଆମ ନଈରେ ବି ଜବର ପାଣି ଅଛି।
ହଁ।
ତମ ନଈରେ ଆମେ ଥରେ ଗାଧେଇଥିଲେ ମୁଁ ଯାଇଥିଲି ମନ ଅଛି ନା?
ଅ-ଅ-ଅ ହଁ ହଁ।
ଭଲ ଲାଗୁଥିଲା ତମ ଗାଁ ନଈଟା।
ଏବେ ପାଣି ନାଁଇ ପାଣି ଆସିଲେ ଆସିବ।
ଦେଖିବା ପାଣି ହେଲେ କଲ୍ କରିବ ମୁଁ ଯିବି ଆଉ। ଆ ତମର ଯୋଉ ଗାଡି ଟା ଥିଲା ନା ଅଛି ନା ବିକି ଦେଲ?
ଉ ଗାଡି ଅଛି।
ଆଉ କଣ ସ୍ପ୍ଲେଣ୍ଡର ଟା ଥିଲା ନା କଣ ପା?
ସ୍ପ୍ଲେଣ୍ଡର ଅଛି ଏବେ ନନା ଆଣିଛି ପା ରାଇଡରଟେ।
ଆ ୱଓ ତମେ ଚଢୁଛ ନା ଚଢ଼ୁନ?
ନା ମ ପ୍ରୋବ୍ଲେମ ତା ଆଡୁ।
ଆ ଶିଖେଇବ ନା ଆଉ କେତେବେଳେ କେମିତି କଉଠିକି ଯିବ ବୁଲାବୁଲି କରିବା ପାଇଁ। କେତେ କାହାଙ୍କୁ ଡାକୁଥିବି।
ହୁଁ।
ପାଦ ଦେ
ଆଁ କଣ କହିଲ?
ହୁଁ-ଉ-ଉ ଦେହ ପା ଭଲ।
ଆଉ ମଝିରେ ତୋ ହାତ ଭାଙ୍ଗିଥିଲା କେମିତି ହାତ ଭାଙ୍ଗିଥିଲା?
ଏଥର ରଥରୁ ପଡିଯାଇଥିଲି।
ଏତେ ଗୋଡ ଖସିଗଲା ରଥ ରୁ ପଡିଯାଇଥିଲି।
ହଉ।
ହଁ ଏ ଡାହାଣୁଥିଲୁ ଗୋଡଟା ଖସିଗଲା।
ଓ ହୋ ସେଇଆ ଆଉ। ଗୋଡଟା ବାଜି ଟେଙ୍ଗିଆ ବାଜିଲ।
ହୁଁ। କଣ? ଉଁ। କଣ କହିଲୁ ନେଟୱାର୍କ ଟିକେ ପାଉନି।
କି ହେଲା?
ହଁ।
ଆ-ଆ।
ହଁ
ଜୟ ଶ୍ରୀ ରାମ।
ଆକାଶରେ ଭାଇ ତାରା ପକେଇଛି ନା କଣ, କଣ କହିଲ?
ହଁ ଗୋଟେ ଗୋଟେ
କଣ କହିଲ ଭାଇ?
ହୁଁ ଗୋଟେ ଗୋଟେ ପଡିଛି।
ଭଲ ଆଉ ଆମ ଆଡେ ବି ପକେଇଛି ଯେ ମୁଁ ସେଇଥିପାଇଁ ମୁଁ ପଚାରିଲି।
ହୁଁ ମେଘ ଉଠେଇଲା ପକେଇନି।
ହଁ ହଁ ତୋର ମନ ଅଛି ନାଁ ଭାଇ ଆମେ ଖେଳନ୍ତି ତମ ଗାଁ ରେ?
ହୁଁ ହୁ ମୋର ମନ ଅଛି
ଆଉ।
ଏ ରହୁଛି
ଘରେ ସବୁ ଭଲ ନା?
ହୁଁ ଘରେ ସବୁ ଭଲ।
ହଉ ଜ୍ଞାନ ଭାଇ ମୁଁ ଯାଏଁ ଟିକେ ନିଦଆଇଲାଣି ଯାଏଁ ଶୋଇବି କାଲି କଲ୍ କରିବା ଆଉ।
ହଁ।
ହଉ ଭାଇ।
ହଉ